ମୋ ତ ଜୟ ଶ୍ରୀରାମ୍ ବନ୍ଧୁ କେମିତି ଅଛନ୍ତି?
ହଁ ବନ୍ଧୁ ଆମେ ଭଲ ଅଛୁ। ଆପଣ କୁହନ୍ତୁ କେମିତି ଅଛନ୍ତି?
ହଁ କହିବାକୁ ଗଲେ ମୁଁ ଠିକ ଠାକ୍ ହିଁ ଅଛି କାରଣ। ଜାଣିଛନ୍ତି କାଲି ଆପଣ ମୋର ଯୋଉ ଯାଇଥିଲେ ଗୋଟେ ଜାଗାକୁ।
ହଁ କୁହନ୍ତୁ କେଉଁ ଜାଗାକୁ ଆମେ ଯାଇଥିଲୁ କାଲି ରାତିରେ ଯୋଉ ବଜାର ଯାଇଥିଲି ସେଇ କଥା ବୋଧ ହୁଏ କହୁଛନ୍ତି।
ହଁ ସେଇ ସେଇ ସେଇ ଜାଗାକୁ ଯାଇଥିଲୁ। କାଲି ମୁଁ ଯୋଉ ପଡିଗଲି ମୋର ଏବେ ମାନେ ହାତ ବହୁତ୍ ଜୋର ଦରଜ ଲାଗୁଛି।
ହାତ ଦରଜ ଲାଗୁଛି ହେଲେ କାହିଁକି? ଆପଣଙ୍କୁ ତ କାଲି ପଡିଥିଲେ ହଠାତ୍ କିଛି ହୋଇନଥିଲା ହେଲେ ବର୍ତ୍ତମାନ ଆପଣଙ୍କ ହାତ ଦରଜ ଲାଗ କାରଣ ତ କିଛି ଗୋଟେ ଥିବ।
ଉଁ କେଜାଣି ମୁଁ ତ ତାହା ଜାଣିିନାହିଁ କିନ୍ତୁ ଆଜି ମୁଁ ଉଁ ମାନେ ମତେ ଅନୁଭବ ହେଲା କି ମତେ ଆଜି ଦରଜ ଅନୁଭବ ହେଉଛି ଏବେ।
ହଁ ହଉ କିଛି ନାହିଁ ସେ ଟିକେ ଚର୍ମ କଣ ହେଇଥିବ ଦେହର ତ ସେ ଠିକ୍ ହେଇ ଏବେ ତା ପ୍ରତି ଚିନ୍ତା କରନ୍ତୁ ନାହିଁ।
ହଁ ସେଥିପାଇଁ ଟିକେ ମାନେ ଶୋଇଲା ସମୟରେ ଟିକେ ଅସୁବିଧା ହେଉଛି ନା ସେଥିପାଇଁ ଟିକେ ଅସୁବିଧା ହେଉଥିଲା ମତେ ଆଉ।
ହଁ ହଁ ହଉ ଠିକ୍ ଅଛି ମୋର ମନେ ବି ଅଛି କାଲି ରାତିରେ ଆପଣ ଯେତେବେଳେ ପଡିଲେ ଖୁବ ଜୋରରେ ଆପଣଙ୍କୁ ଆଘାତ ଲାଗିଥିଲା।
ନିଶ୍ଚୟ ନିଶ୍ଚୟ ଏପନ୍ତ ସେ ଦରଜ ଏପନ୍ତ ଅଛି।
ଆପଣଙ୍କୁ ବୋଧ ଟିକେ ଦେହ ଖରାପ ହୋଇଯାଇଛି ଥଣ୍ଡା ହୋଇଯାଇଥିବ ଆମେ ଯେହେତୁ କାଲି ରାତିରେ ଲସି ପିଇଥି ଲେ ଏତେ ବରଫ ଥିଲା ସେଥିରେ।
ଆରେ ହଁ ଠିକ କଥା କହିଲେ ଆପଣ ଲସି ଯୋଉ ପିଇଦେଲେ ସେଥିରେ ଏତେ ବରଫ ଥିଲା ଯେ ଛିଙ୍କ ହେଉଛି ଖାଲି କିନ୍ତୁ ମୋର ବାରମ୍ବାର ଛିଙ୍କ ହେଉନାହିଁ ମାତ୍ର ଆଜି ଦିନକୁ ମାତ୍ର ଚାରି ଥର ହିଁ ଛିଙ୍କ କ ହୋଇଅଛି।
ତାହେଲେ କି ଭଲ କଥା କିନ୍ତୁ ମୋର ସେମିତି ହୋଇଛି ମୋର ବି ଆପଣଙ୍କ ଭଳି। ତିନିରୁ ଚାରି ଥର ହୋଇଛି।
ଓହୋ ତେବେ କି ଏଥିରେ କିଛି ସମସ୍ୟା ନାହିଁ କହିବାକୁ ଗଲେ ନା କଣ।
ପାରେ ମୁଁ ତ ଆଜି ମୁଣ୍ଡ ଧୋଇ ଦେଇଛି ଆହୁରି ପୁଣି କାଳେ ହୋଇଯିବ ସେଥିପାଇଁ ଟିକେ ଡର ଲାଗୁଛି।
ଓହୋ ଆଜି ଆପଣ ମୁଣ୍ଡ ଧୋଇଛନ୍ତି ଆପଣ କିପରି ଭାବରେ ମୁଣ୍ଡ ଧୋଉଥିଲେ ଦେଖୁଛନ୍ତି କାଲି ଆପଣ। ଖାଇ ପିଇଥିଲେ ଲସି ତାପରେ ଆପଣ କେମିତି ମୁଣ୍ଡ ଧୋଇବା କଥା ମାନେ ବିଚାର କରୁଥିଲେ।
ଆ ଯେହେତୁ ମୁଁ ଆସନ୍ତା କାଲି ଚୁଟି ଟିକେ କାଟି ଦେଇଥିଲି ତ ଭଲ ଲାଗୁନଥିଲା ମୁଣ୍ଡ ଧୋଇବାକୁ ପଡ଼ିଲା ଆଉ କଣ କରିପାରିଥାନ୍ତି କୁହନ୍ତୁ।
ଓହୋ କିଛି ତ ମାତ୍ର କିଛିଟା ଦିନ ମାତ୍ର ଅପେକ୍ଷା କରିଦେଇଥାନ୍ତେ।
ସେମିତି ହେଲେ ଅସୁବିଧା ଲାଗୁଥିଲା କାମର ଯେହେତୁ ଚୁଟି କାଟିଥିଲେ ତ ଖଟ ସ ସାରା ଖାଲି ଚୁଟି ଏପଟ ସେପଟ ହେଇଯାଉଥିଲା।
ଓହୋ ତେବେ ଠିକ ଅଛି। କିଛି କାଟିଦଛନ୍ତି କାଟିଦଛନ୍ତି ଯଦି କିଛି ବି ହୁଏ। ଆପଣଙ୍କୁ ତ ସହହିବାକୁ ତ ପଡିବ ନିଶ୍ଚିନ୍ତ ଆଉ କଣ କରିହେବ?
ହଁ ହଁ ମେଡ଼ିସିନ ଖାଇଦେଲେ ଭଲ ହେଇଯିବ।
ହଉ ଆପଣଙ୍କର କଣ ସବୁ ଏବେ କଣ ସବୁ ଠିକ ଠାକ ଚାଲିଛି ଘରେ?
ମୁଁ ଭାବୁଥିଲି ଯେ ଆପଣ ତ କାଲି ଏତେ ଜୋରେ ଆଘାତ ପ୍ରାପ୍ତ କରିଥିଲେ। ତ ବର୍ତ୍ତମାନ କେମିତି କଣ ଅଛି?
ବର୍ତ୍ତମାନ ପୁରା କହିଲେ ବହୁତ ହିଁ ଦୁଃଖ। ଦୁଃଖ ତ ପରିସ୍ଥିତି କହିବାକୁ ଗଲେ ମୋ ସବୁ ଚାଲିଛି କାରଣ କାରଣ ବହୁତ ଦରଜ ବି ଲାଗୁଛି ଟିକେ ମତେ। ତେଣୁ କଣ କରିବି କିଛି ବୁଝିପାରୁନାହିଁ?
ହଁ ହେଇଥିବୁ ମୁଁ ବି ଆଉ ଚାହୁଁଛି ଆପଣଙ୍କ ବହୁତ ଜଲଦି ଭଲ ହେଇଯିବ ଆଉ ମୋ ଘର ଲୋକେ ବି ଆସି ଦେଖୁଛନ୍ତି ମୁଁ ବର୍ତ୍ତମାନ କାହା ସହିତ କଥା ହଉଛି ମୁଁ ଆପଣଙ୍କୁ ଆଉ କଣଟା ବି କହିବି?
ହ ଓହୋ ତାହା ତ ହ ବେଶ ଭଲ ଭାବରେ ବୁଝିପାରୁଛି ଆପଣଙ୍କର ଘର ଲୋକ କଣ ଭାବୁ ଥିବେ ନା କଣ?
ହଁ ସି ଅନନ୍ୟକରି ଭାବୁଛନ୍ତି ଛାଡନ୍ତୁ ସେ ଭାବନ୍ତୁ ଆଉ କଣ କରିପାରିବା ଆପଣଙ୍କ ତ କ ରାତିରେ ଯୋଉ ଆଘାତ ପ୍ରାପ୍ତ ହୋଇଥିଲେ ସେଥିରେ କିଛି ଆଖପାଖ ଲୋକ ମଧ୍ୟ ହସିଥିଲେ ସେଥି ଣ ଚିନ୍ତା କଣ?
ହଁ। ସେଥିପ୍ରତି ତ ମୁଁ କିଛି କହିବାକୁ ଚାହେଁନି କାରଣ ଆପଣ ବହୁତ ଭଲ ଭାବରେ ଜାଣିଛନ୍ତି କି? ସବୁ କେତେ ମାନେ ଖରାପ କଥା? କିଏ ଯଦି ପଡିଯିବ ତାପରେ କଣ ଏମତି ହସିବା କଥା କି?
ମତେ ବି ମଧ୍ୟେ ହସ ଲାଗିଥିଲା ଆପଣ କ ଅବସ୍ଥା ଦେଖି କିନ୍ତୁ କଣ ବା ଆମେ କରିପାରିବା?
ଛାଡନ୍ତୁ ଆପଣ ତ ନିଜେ ସେୟ ମୁଁ କେଉଁ ଚାଲୁଣୀକୁ କହୁଛି?
କଣ କରିବା ମଣିଷ କଣ ହସକୁ ଅଟକେଇ ପାରିବ ଆପଣଙ୍କୁ ଦେଖି ମତେ ବି ଦେଇ ମଧ୍ୟ ହାସଲ ଲାଗୁଛି ମୁଁ କଣ କରିପାରିବି?
ଉ ସେମାନଙ୍କୁ ମଣିଷ କୁହନ୍ତି ନାହିଁ ସେମାନଙ୍କୁ ରାକ୍ଷସ ବୋଲି ବୋଧେ ହୁଏ ମତେ ଲାଗୁଛି କହି ହଉଥିବ।
କିନ୍ତୁ ଆପଣ କାଲି ଭଲ ଭାବରେ ଏମିତି ପଢ଼ିଥିଲେ ଯେ ମୋତେ ଏବେ ଭାବିଲା ବେଳ ହସ ଲାଗୁଛି। ଯେ ଆପଣ ଯେହେତୁ ସାଙ୍ଗେ ସାଙ୍ଗେ ଉଠି ପାରିଲେ ନାହିଁ।
ଆଉ ଆପଣଙ୍କର ତେବେ ହସ ଲାଗୁଛି ଯଦି ଯେତେବେଳେ ଆପଣ ନିଜେ ପଢିବେ ତେବେ ଆପଣ ନିଜେ ବୁଝିପାରିବେ।
ମୁଁ ତ ଆଜ୍ଞା ବହୁତ ଉତ୍ର ପଢିଛି ଯାହା ହଉ ସେ ସମୟରେ ମୋ ଆଖପାଖରେ କିଛି ବନ୍ଧୁ ନଥିଲେ କଣ କରିପାରିଥାନ୍ତି ବା ଆଉ।
ଯାହା ହଉ ଯାହା ହଉ ଆପଣଙ୍କର ଭାଗ୍ୟ ବହୁତ ଭଲ।
କିନ୍ତୁ ମତେ ଆସନ୍ତା କାଲି ଭାରି ମଜା ଲାଗିଲା ଆପଣ ବନ୍ଧୁ ବୋଲି ମୁଁ କିଛି କହିପାରିବିନି ନିଜ ହସକୁ ଅ କାଇଦେଲି।
ଆରେ ଆପଣ ତ ବହୁତ ଭଲ କଥା କହୁଛନ୍ତି ଆପଣଙ୍କ କଥା ଶୁଣି ମତେ ବି ମଧ୍ୟ ହସ ଲାଗୁଛି କିନ୍ତୁ କଣ କରିବି ହସ ବି ପାରିବିନି। ନିଜ ଉପରେ କି କେମିତି ହସି ପାରିବ କହୁନାହାନ୍ତି।
ସେଇଟା ବି ଠିକ କଥା ଆଉ ଯେହେତୁ ଆପଣ ମତେ କରିଛନ୍ତି କଲ ଟି ତ ମୁଁ ଆପଣଙ୍କୁ ଏଇ ଯେଉ କଥା କହିଲେ ତ ଆପଣିକ ମୋତେ ଖରାପ ଲାଗିବ ଛାଡ଼ନ୍ତୁ କଣ କରିପାରିବି?
ଛାଡନ୍ତୁ ଛାଡ଼ନ୍ତୁ ସେ ତ ଛାଡନ୍ତୁ ଆଉ ଆପଣଙ୍କର କଣ ସବୁ ଖାଇବା ପିଇବା ଆଜି ହେଇଛି। ଆପଣ ତ ମତେ କିଛି କହିଲେନି ସେ ବିଷୟରେ
ହଁ ଆମର ବି ସେଇଭଳି କିଛି ଏତେ ଖାସ ହୁଏ ନାହିଁ ଖାଲି ଭାତ, ଡାଲି ଆଉ ଭଜା ଆଉ ଦହି ଟିକେ ଆଣି ଖାଇଥିଲି ଆଉ।
ଓହୋ ଯା ହୋଉ। ଦହିବା ତ ବେଶ କହିବାକୁ ଗଲେ ବେଶ ଭଲ ଲାଗେ ଖାଇବା ପାଇଁ। ନୁହେଁ କି? ଆପଣଙ୍କୁ ଭଲ ଲାଗେ ନା ନାହିଁ? ହ
ହଁ ମତେ ଭଲ ଲାଗିଲା ବୋଲି ତ ମୁଁ ଆଣିବି ଆପଣ ଏମିତି କି କଥା କୋହୁଛନ୍ତି
କିନ୍ତୁ ତା ସହ ଟିକେ ପାମ୍ପଡ଼ ଏବଂ କାକୁଡି, ଗାଜର ଏସବୁ ଖାଇବାଟା ମଧ୍ୟ ବହୁତ ଭଲ ଲାଗେ। ଆପଣ କେବେ ମାନେ ସୁଆଦ ଚାଖିଛନ୍ତି ତାର?
ହଁ ମୁଁ ଯେତେବେଳେ କୌଣସି ଭୋଜି ଭାତ ଯାଏ ସେତେବେଳେ ମାଗଣା ମିଳିଯାଏ ଖାଏ। ବ ବର୍ତ୍ତମାନ ତ ପଇସା ଦେଇ ଆଉ କିଣି ହୋଉନାହିଁ ଯେଉଁ ଭଳି ପରିସ୍ଥିତି ଆସିଯାଇଚି।
ଓହୋ। ତେବେ କିଛି କଥା ନାହିଁ ସେସବୁରେ ଆପଣ ନିଶ୍ଚିନ୍ତ ରୂପରେ ଦେଖନ୍ତୁ ସହାୟତା ନିଶ୍ଚିନ୍ତ ରୂପରେ ଦେଖନ୍ତୁ ଏବଂ ମୁଁ ତ ଆପଣଙ୍କୁ କହିବି କି ନିଜର ଦେହ ମଧ୍ୟ ଭଲରେ ଯତ୍ନ ରଖନ୍ତୁ। ଏବଂ ସମୟର ମାନେ ମତେ ଟିକେ ଜଣ ଥିବେ କାରଣ ମୁଁ ତ ଏତିକି ଜାଣିପାରୁନାହିଁ ନା।
ହଁ ତା ବି ଠିକ କଥା ମୁଁ ଆପରେ ଠିକ ଆପଣ ଘରକୁ ପଳେଇବି ଆପଣ ତ ଆପେ ଆପେ ଜାଣିଯିବେ ଆ ଆଉ ଏଥିରେ କି କଥା
ଓହୋ ତା ଅର୍ଥ କଣ ଆପଣ ମୋ ସହ କଥା ହୋଇ ହୋଇ କରିକି ଆସିବେ
ନାଇଁ କଥା ହୋଇ ହୋଇ କେମିତି ଯାଇପାରିବେ ବାହାର ଶବ୍ଦ ତ ଆପଣଙ୍କୁ ଶୁଣା ଯିବ ଆଉ କିଛି ସମୟ ମୁଁ କହିଲି ମୁଁ ନିଜେ ଆପନଙ୍କୁ ମେସେଜରେ ଦ୍ୱାରା ନହେଲେ କଲ କରି ମଧ୍ୟ କହିଦେବି।
ଆଛା ହୋଉ ଠିକ ଅଛି। ସେଥିରେ କିଛି ଅସୁବିଧା ନାହିଁ ଆପଣ ବହୁତ ଭଲ ଭାବରେ ହିଁ ଆସନ୍ତୁ। ଠିକ ଅଛି। ସେ ସେଥି ବିଷୟରେ ଆପଣ ଜମାରୁ ଚିନ୍ତା ନିଅନ୍ତୁ ନାହିଁ। ମୁଁ ଆପଣଙ୍କ ପାଇଁ ଅପେକ୍ଷା କରି ଅଛି। ଆପଣ କେତେବେଳେ ଆସିଲେ ଆମେ ମିଶି କରି କୁଆଡ଼େ ଟିକେ ବୁଲାବୁଲି କରିକି ଯାଇ ଆସୁଥିଲେ ଭଲ ହବ।
ହଁ ହଁ ମୁଁ ନିଶ୍ଚିନ୍ତ ଯିବି ଆପଣ ମଧ୍ୟ କୌଣସି ଏକ ଭୋଜିର ଯୋଗାଡ କରିଥାନ୍ତୁ ଆପଣ ଯେହେତୁ ଏତେ ଭଲ ଖାଦ୍ୟ କହିଲେ ଦହି ସାଙ୍ଗରେ ତ ଆପଣ ଯୋଗାଡ଼ କରିଥିଲେ ମୁଁ ବି ମଧ୍ୟ ଖା ଖାଇପାରନ୍ତି।
ମୁଁ ତ ଏବେ ସଙ୍ଗେ ସଙ୍ଗେ ହିଁ ଖାଇଅଛି। ତେଣୁ ଏବେ କଣ ଆଉ ଖାଇବାକୁ ଇଚ୍ଛା ହବ ମତେ
ଆପଣ ଜାଣିଲେ ଆପଣ ଏତେ ଡେରିରେ ଖାଉଛନ୍ତି ଯେ କୁଆଡେ ବର୍ତ୍ତମାନ ଗଲେ ବି ଆପଣ ସାଙ୍ଗେ ସାଙ୍ଗେ ଖାଇପାରିବେନି ଆପଣ ଖାଇକି କି ବେଳେ ବେଳେ ଫୁଟବଲ୍ ହୋଇଯିବେ ତାହା ବି କହିହେବନି। ହା।
ଯଦି ହୋଇଯିବା ହୋଇଯିବା ସେଥିରେ କଣ ଅଛି। ମୁଁ ଛୋଟ ବେଳେ ଫୁଟବଲ ହୋ ଭଳି ଦେଖା ଯାଉଥିଲେ ଆପଣଙ୍କର ମନେ ଅଛି ନା ନାହିଁ।
ହଁ କିନ୍ତୁ ବର୍ତ୍ତମାନ ଆପଣ ତ ଠିକ ହୋଇଯାଇଛନ୍ତି ଆଉ କଣ ହୋଇପାରିବେ ସେମିତି।
ଚାହିଁଲେ ତ ହେଇପାରିବି କିନ୍ତୁ ଆଉ ଇଛା ନାହିଁ ସେ ସବୁରେ ଆଉ ହବାକୁ।
ହଁ ଆମ ଅବସ୍ଥା ତ ଆପଣ ଛୋଟବେଳୁ ଦେଖିଛନ୍ତି ଆମେ ଯେମିତି ସେତେବେଳେ ଥିଲୁ ଏବେ ବି ସେମିତି। ଏମିତି କଣ କରିପାରିବା।
ଆପଣ ତ ହଁ ଆପଣଙ୍କ କଥା କହିବେ ଆଉ କଣ ଆପଣ ତ ଯେମିତି ଥିଲେ ସେମିତି ହିଁ ଅଛନ୍ତି କହିବାକୁ ଗଲେ ଏବେ ମଧ୍ୟ।
ହଁ ଆଉ କଣ କରିପାରିବା ଦୁଃଖ ଆମେ ନା ବଦଳି ପାରୁଚୁ ନା କିଛି କରିପାରୁଚୁ ଖାଲି ରୋଗରେ ପଡୁଚୁ।
ଏମିତି ଆପଣ ନିଜେ ହିଁ ଆପଣ ନିଜର ଦୋଷୀ ଆପଣ ମୁଁ ଯଦି କହିବି।
ହୋଉ ସିଏ ଛାଡ ସିଏ ଯାହା ବି ହୋଇଥାଉ ଆମେ ଚେଷ୍ଟା କରିବୁ ନିଜକୁ ବଦଳେଇବା ପାଇଁ ଆଉ କଣ କରିବୁ। ପାରିବୁ।
ନିଶ୍ଚୟ ନିଶ୍ଚୟ ଆପଣ ନିଶ୍ଚୟ। ସେ ସବୁ ପ୍ରତି ଧ୍ୟାନ ଦିଅନ୍ତୁ, ତାହା ହିଁ ମୁଁ ଆପଣଙ୍କୁ କହିବି କି ଆପଣ ନିଶ୍ଚୟ କେମିତି ଭଲ ମାନେ କେମତି ଖାଇବା ପିଇବା କରିବେ ସବୁ କରିବ ନା କଣ?
ଆପଣ ମତେ କିଛି କୁକୁର ପାଳିଛନ୍ତି ନିଜ ଆଖପାଖରେ ସେଥିପାଇଁ ଶବ୍ଦ ମତେ କିଛି ଶୁଣ ଯାଉ ଚି।
ନା ନା ମୁଁ କୁକୁର କାହିଁ ପାଳିବି ସେସବୁ ମୋର ସମୟ କାହିଁ ମୁଁ ତ ଏଇ ବସିକି ଘରେ ଅଛି। ସେ ବାହାରେ କିଛିଟା କୁକୁର ଆସି ଭୋକୁଛନ୍ତି ଆଉ।
କିନ୍ତୁ ମତେ ଜୋରେ ତାଙ୍କ ଶବ୍ଦ ଶୁଣା ଯାଉଚି, ହଉ ସେ ଛାଡ। କଣ କରିପାରିବା ଆଉ।
ଆଉ ଆପଣଙ୍କର କଣ ସବୁ ଚାଲିଛି, ମାନେ ସବୁ ଭଲ ତ?
ହଁ ମୋର ଭଲ ମୁଁ ଠିକ ଅଛି ଆ ମୁଁ ଏବେ ବର୍ତ୍ତମାନ ଯାଉଚି ନିଜ ପୋଷାକ ପତ୍ର ପିନ୍ଧି ଯାନ ଧରି ଆପଣଙ୍କ ଘରକୁ ଯାଉଚି, ଆଉ ଆପଣ ଥାଆନ୍ତୁ ପ୍ରସ୍ତୁତ ହେଇ ଆଗୁରୁ।
ଆଚ୍ଛା ହଉ କିଛି କଥା ନାହିଁ, ମୁଁ ତ ମୋର ସବୁବେଳ ଦିନ ପରି ପ୍ରସ୍ତୁତ ହିଁ ହୋଇକି ଅଛି। ଆପଣ ଟିକେ ଯଦି ମତେ ସାହାଯ୍ୟ କରନ୍ତେ ଏ ବିଷୟରେ। ତେଣୁ ମୁଁ ମଧ୍ୟ ଭଲରେ ଭଲରେ ଆସିଯାନ୍ତି ଆପଣଙ୍କ ପାଖକୁ।
ଆପଣ ନୁହଁ ମୁଁ ଆପଣଙ୍କ ପାଖକୁ ବର୍ତ୍ତମାନ ଯାଉଛି ଆପଣ କାହିଁ କଷ୍ଟ କରିବେ, ହଉ ମୁଁ ଯାଉଚି ଏବେ ମୁଁ ର ହୁଚି ଠିକ ଅଛି।
ଠିକ ଅଛି ଆପଣ ଆସୁଛନ୍ତି ତେବେ ଆପଣ ଭଲସେ ଦେଖିକରି ଆସନ୍ତୁ, ମୁଁ ତେବେ ରହୁଚି ଆଉ।